ହ୍ୟାଲୋ
ହଁ କଣ କରୁଛନ୍ତି
ଏଡେ ବସିଛୁ ଲୁଡୁ ଖେଳୁଛୁ
ଲୁଡୋ ଆ ବର୍ଷା ପାଗ ତ ଭଲ ଆ କଣ ଯେ
ହଁ ହଁ
ଆଉ କିଏ କିଏ
ଆଉ କଣ ଆମ ଆମେ ଝିଅ ହେରିଆ ସମସ୍ତେ ଖେଳୁଛୁ ଆଉ
ଓହୋ
ଆଉ ଆପଣ କଣ କରୁଛନ୍ତି ଲାଇନ ଆସିଲା ଲଇନ ଆଉ ଆଉ ଆମଆଡେ ଲାଇନ ପ୍ରୋବ୍ଲେମ୍ ବହୁତ
ହଁ ମୋର ତ କାଲି ଲାଇନ୍ ନଥିଲା ଏଇ ବର୍ଷା ପବନ ଯୋଗୁଁ ତାର ଛାଡି ପଡୁଥିଲା ରାତିରେ
ଦୁଷ୍ଟ ହେଉଛୁ ହଁ କାଲି ରାତି ସାଢେ ବାରଟାରୁ ବସ
ଆଜି ଦିନରେ
ହଁ ଦିନରେ ବର୍ଷା ହେଇଛି
ଆଚ୍ଛା ଆଚ୍ଛା ହ କଣ କହିଲେ
ପର ଦିନ ହେଇଥିଲା ବର୍ଷା
ହଁ ପର ଦିନ ବି ହେଇଥିଲା ପର ଦିନ ତ ଦି ପରେ ହେଇଥିଲା ତାପରେ ଗଲା କାଲି
ପ ଦିନ ରାତିରେ ହେଇଥିଲା ଯେ ଲାଇନ କଟିଥିଲା କ ଆସିନଥିଲା ତାପରେ କାଲି ଠୁ ଲାଇନ ଆସିଲା କେତେ ସାଢେ ଗୋଟେ ଯ ହଡୁ ପୁଣି ରହିଲା ଟିକେ ହଡୁ ପୁଣି ସାଢେ ଆଠଟା ବେଳକୁ ଲାଇନ କଟିଲା ଯେ କଟିଲା ଯେ କଟିଲା ଯେ କଟିଲା ଯେ ଆଜି ଆସିଛି ଯୋଉ ବାରଟାରେ କେତେଟାରେ ଆସିଲା ଆସିଲା ପୁଣି ଡିମି ଡିମି ଡିମି ବହିନି ଏ ଏବେ ଫୋଲୁ ଆସିଛି
ଓହୋ ଆ ଆମର ପାଇଁ ଏମତି ପରର ଦିନ ବର୍ଷା ହେଇଥିଲା ଦିନରେ ଗଲା କାଲି ଏମିତି ଦଶଟା ବେଳକୁ ଆରମ୍ଭ ହେଇଗଲା ଯେ ଦିଟା ଯାକା ପୁଣି ବସା ହେଲା
ହଁ ହଁ
ଆଡ ପୁଣି ରାତି ବାରଟାରୁ ଆରମ୍ଭ ହେଲା ଯେ ସକାଳ ଛଅଟା ଯ
ଆମେ ଟିକେ ଭାବୁଥିଲୁ ଯଦି ରାତିରେ ବର୍ଷା ଟା ହେଲା ତାହେଲେ ସକାଳୁ ହେଲେ ଟିକେ ବର୍ଷା ଛ ହେଇଥାନ୍ତେ ଆମ ଅଫିସ ଆୱାରେ ଆମେ ଘରୁ ଆସିନଥାନ୍ତୁ ଛୁଟି ନେଇଯାଇଥାନ୍ତୁ
କଣ ପାଇଁଁ ହଁ ହଁ ହଁ ହଁ
ଖଟେ ଯା କାମ କରିବୁ ମାସ ଲାଷ୍ଟ ତ ଛୁଟି ଟ ଦରକାର ନା ନାହିଁ
ହଁ ହଁ ହଁ ହଁ ହଁ
ତାପରେ ବି ଦେଖିଲୁ ଯେ ଆଜି ଛୁଟି ନେଇକି କିଛି ଲାଭ ନାହିଁ ମଙ୍ଗଳବାର ଅଛି ଆଇଁଷ ଖାାଇଁ କିଛି ଖିଆ ହବନି ଆମେ ଟାର୍ଗେଟ ରଖିଛୁ କାଲି ଛୁଟି ନେଇଯିବୁ ଆଉ
ହଁ ହଁ ହଁ କାଲି ହଁ ହଁ ହଁ କାଲି ଅଛି ବୁଧବାରେ। ହଁ।
ଦେଖ ଯାଉ ପୁଣି ଆମେ ଆଉ କହିଲେ ହବ କି ଆମେ ଧର ଏଇନେ ଦଶ ଜଣ ଷ୍ଟାଫ ଅଛେ। ଦଶ ଜଣ ଯାକ ଯଦି ହଁ କରିବେ ତାହେଲେ ହବ ଜଣେ ତ କହିଲେ ହେଇପାରିବନି ନା। ଆଉ ଦି ପହରେ କଣ ରୋଷେଇ ହେଇଥିଲା ଆଜି?
ଆଜି ଆମର ହେଇଥିଲା ଭାତ ଡାଲମା ଖ୍ ଆ‌ ଶାଗ ଭଜା ଆଳୁ ଭଜା।
ଆଚ୍ଛା। ହଁ ହଉ ଆମ ଗାଁ। ଆମର ତ ଖାଲି କରୁଥୁଲୁ ଭାତ, ଡାଲି, ଛୁଇଁ ଆଳୁ ଭଜା ଆଉ।
ଉଁ ହୁଁ।
ଅଫିସରେ ଆଉ?
ଓହୋ ସେଠି ରୋଷେଇ କରୁଛନ୍ତି।
ହଁ-ହଁ ରୋଷେଇଆ ଭାଇ ଜଣେ ଅଛନ୍ତି। ସେ ତାଙ୍କ ସବୁ ରୋଷେଇବାସ ସବୁ ହେଣ୍ଟେନ କରୁଛନ୍ତି ଆଉ, ଆଉ ମାର୍ ମାର୍କେଟିଂ ଦାୟିତ୍ୱ ଆମର। ଆମେ ଯିବୁ ଯାହା ମାର୍କେଟରୁ କିଣାକିଣି କରିବା କଥା ସେଏ ଖାଲି କହିଦେବେ ଭାଇ ଏଇଟା ଏଇଟା ନାହିଁ ଆଣି
ହେଟୁ ଘରୁକୁ କେବେ ଯାଉଚନ୍ତି?
ଘରୁକୁ ଏଇଠି ପାଖରେ ଆମର।
ଉୁଁ ହୁଁ ହୁଁ ହୁଁ। ଓହୋ।
ପିସି ଯୋଉଠି, ଆମର ସେଇଠୁ ଘରଟା ହଉଛି ତିନିଶହ ମିଟର।
ଓ ହଁ ହଁ ଠିକ୍ ଅଛି।
ତ ଯେହେତୁ ଗମେଣ୍ଟରୁ ଆସୁଛି ଆମେ କଣ ପାଇଁ ଯିବୁ ଘରୁକୁ ଖାଇବାକୁ।
ହଁ ହଁ।
ଏଇଠି ଖାଇଦଉଛୁ ଆଉ। ଆଉ ଗର୍ମେଣ୍ଟର ତ ସମସ୍ତେ। ଗର୍ମେଣ୍ଟର ତ ସମସ୍ତେ ଅଛନ୍ତି ଫାଇଦା ଉଠେଇବା ପାଇଁ।
ହଁ ହଁ ହେଇଟା ତ ସ୍ଵାଭାବିକି।
ଭାଇ।
ସେ ଆସିନାହାନ୍ତି ଆସିବେ ବଧେ, ଏଇ ବାହୁଡ଼ା ବେଳକୁ ଏ ରଥଯାତ୍
ବାହୁଡ଼ା।
କଣ କହିଲେ?
କହିଲି ବାହୁଡ଼ାକୁ ଆସିବେ ନା କଣ?
ହଁ ଏଇରା ବିଲ କଣ ତାଙ୍କର। ରୁଆ ରୁଇ କଣ ଚାଲିବ ବୋଧେ ସେ ଆସିବେ ବୋଧେ କଣ ଆଉ।
ଚା ଚାଷ କରୁଚନ୍ତି ତହାଲେ ନାଇଁ?
ହଁ ହଁ।
ତମ ଭାଇ କରନ୍ତି ନା ନାଇଁ କଣ ଭାଗୁଆରୀ ଲଗେଇଛ?
ହଁ ଏରା ମୁଁ କହି ପାରିବିନି, ଏତେ ମୋତେ ବିଲୋ ମୁଁ ଜାଣିନି ତାଙ୍କର।
ଓହୋ, ଜାହେଲେ ଆପଣଙ୍କ ଘରର ଲକ୍ଷ୍ମୀ ଜାଣିବା କଥା ନା ଆଉ।
ନା ନା ଆମେ କିଛି ନୁହଁ, ଆମଠୁ ଆହୁରି ଅଛନ୍ତି।
କାହିଁ ତମେ ବଡ଼ ନୁହଁ କି?
ନାଁ ନା ନା ସା ହଁ।
ସଭା ସାନ?
ହଁ।
ଓ ଆଚ୍ଛା ଆଚ୍ଛା, ସାନ ହେଲେ ତ ଘରର କି ସିଏ ଆଉ ତୁମକୁ ମିଳିବନି କିଛି ଜାଣି ପାରିବନି।
ହଁ।
କେହି ପଚାରୁ ନଥିବେ ଆଉ।
ନା ହୁଁ ହୁଁ ହା ହା।
ତମର ଡିଉଟି କେବଳ ତମେ ଖାଲି ରୋଷେଇ କରିବ ସମସ୍ତଙ୍କୁ ଖାଇବାକୁ ଦବ ନିଜେ ଖାଇବ ହେତିକି। ପିଲା ଛୁଆଙ୍କ ଧନ୍ଦା ବୁଝିବ ନହେଲେ ଆଉ କିଛି ନାହିଁ ହଁ କି ନାଇଁ।
ହଁ ହଁ ହଁ ହଁ।
ସେଇଆତ ସବୁ ଘରେତ ସେଇଭଳିଆ ଆଉ।
ହଁ କିଏ କିଏ କିଏ କିଏ କିଇଏ।
ହୁଁ ଅଙ୍କଲ।
ଆଉ କଣ ଆଜି କଣ ରୋଷେଇ ହେଇଥିଲା ଆପଣଙ୍କ ଅଫିସିରେ?
ମୁଁ ସେଇ ଭାତ ଡ଼ାଲି ଛୁଇଁଆଳୁ ଭଜା।
ଅଁ ହଁ ଛୁଇଁ ପସନ୍ଦ ହୁଁ। ଛୁଇଁ ପସନ୍ଦର ତମର।
ହଁ ମୋର ଛୁଇଁ ପସନ୍ଦ ସଜନା ଛୁଇଁ ଆଉଏଇ ଯୋଉ
ଆଉକି ଛୁଇଁ ଗୋରେ ଅଛିକି ଫୁଣି।
ହୁଁ ସଜନା ଛୁଇଁର ଦିଇ ପ୍ରକାର ନାହିଁ। ମଗୁନା ଛୁଇଁ ଗୋଟେ ଅଛି ମଗୁନା ଛୁଇଁଟା ମୋର ପସନ୍ଦ ନୁହେଁ।
ଆ ଆ କିଏ ଯା ଦିଦିଡା ହୁଁ ହୁଁ ହୁଁ ହୁଁ ହେଟାରେ କ୍ୟାଲସିଅମ ଅଛିନା।
ହଁ।
କଣ ପୁଅ କାନ୍ଦ
ନାଇ ନାଇଁ ଏଇଟା ଝିଅ ମୋର ପୁଅ ନୁହେ ଝିଅ ଝିଅ। ତାକୁ ସାଢେ ତିନି ସାଢେ ତିନି ବର୍ଷ।
ଆଚ୍ଛା। ହଁ ଟିକେ ତାକୁ ଜଗି ରଖିକି ଚଳୁଥିବେ ଏମତି ସିଜନ୍ ଚେଞ୍ଜ ହଉଚି। ବର୍ଷା ଫର୍ଷା ହେବ।
ହୁଁ ଏଇଟା ଭାରି ଦୁଷ୍ଟନା ଏବେ ଦିନି ନାକରେ ଫୁରେଇ ଦେଇଥିଲା କାଗଜ ସେଯେ ବାହାରିଲାନି। ପୁଣି ସେଇ ସମୋ ଆମ ଘରେ କେହି ନାହାନ୍ତି ପୁଣି ଲୋକ ନବା ପାଇଁ। ସେଇ ସମୟରେ ପୁଣି ବର୍ଷା ଘଡ଼ଘଡ଼ି ଜୋରେ ଜୋରରେ ଆସିଲା ତାପରେ ନାକଟାକୁ ଚାପି ଚାପି ଚାପି ଚାପି ହେଟୁ କାଗଜ ହେତକ ବାହରକଲୁ।
ହାଲୋ।
ହଁ କୁହନ୍ତୁ।
ଭାଇ କଣ ବାହାରେ ଜବ୍ କରନ୍ତିନା କଣ?
ହୁଁ ହୁଁ
କଣ ଜବ୍?
ଏ ସୁପରଭାଇଜର ଅଛନ୍ତି।
ଓହୋ ସୁପରଭାଇଜର ନାଇଁ। କମ୍ପାନୀରେ ଥିବ ବୋଧେ ଆଉ।
ହୁଁ ହୁଁ ହୁଁ ଏଇ ଏକ ଝିଅ ତୁ ବାଲିରେ ଖେଳନି ବାପା ପାଟିକରିବେ
ପୁରା ଛୋଟ ଛୁଆ ଘରେ ଦୁଷ୍ଟ ହଉଚନ୍ତିନା।
ଏତେକୁ ଦୁଷ୍ଟ ହଉଚନ୍ତି କୁହନି ଆଉ ଜଣେ ଆମର ଅଛନ୍ତି ଯିଆରି ତାଙ୍କ ସହିତ ମିଶିଗଲେ ସେମାନେ ଭାରି ଦୁଷ୍ଟ ହଉଚନ୍ତି।
ହୁଁ ଦୁଷ୍ଟ ହେନେ ଆଉ କହିଲେ ଛୋଟ ଛୁଆତ ଦୁଷ୍ଟ ହେବେ।
ହୁଁ।
ସିଏତ ଆପଣଙ୍କ ଝିଅତ ଛାଡ଼ ସାଢେ ତିନି ବର୍ଷ ମୋ ପୁଅ ପ୍ରାୟ ସାତ ବର୍ଷର ସାତ ବର୍ଷର ପୁଅ ଟା ଯୋଉ ଭଳିଆ କରୁଛି ନାକେଦମ କରିଦଉଚି।
ହୁଁ ଏଇଟା ନେଇ ବାହାରେ ପଢେଇବା ପାଇଁ ଅଛି ତ ପ୍ଲାନିଂ ଆଗକୁ।
ହଁ।
ଆଗକୁ ପ୍ଲାନିଂ ଅଛି ତ ବାହାରାରେ ନେଇକି ପଢେଇବୁ ସେଇଥିପାଇଁ କା ଦୁଷ୍ଟ ହଉଛି ହଉ ଆଉ।
ହଁ ବାହାରେ ସେଠି ଆପଣ ରହିବେ ନାଇଁ
ହୁଁ ହୁଁ ହୁଁ।
ଜଉଠି ସିଏ ପଢିବ ଆପଣ ସେଠି ରହିବେ ବୋଧେ?
କଣ କହିଲେ?
କହିଲି ଝିଅକୁ ଯୋଉଠି ପଢେଇବେ ଆପଣ ସେଇଠି ରହିବେ? ନା ନାଇଁ ନା ହଷ୍ଟେଲ୍ ରେ ଛାଡ଼ିଦେବେ?
ମୋବାଇଲ ଦେ ଇଏ ବାବା, ହଁ।
କହିଲି ଝିଅକୁ ଜୋଉଠି ପ‌ ଝିଅକୁ ଯୋଉଠି ପଢେଇବେ
ହଁ।
ସେଇଠି ଆପଣ ରହିବେ ନା ନାଇଁ ଝିଅକୁ ହଷ୍ଟେଲ୍ ରେ ଛାଡ଼ିଦେବେ।
ହଁ କଣ କହିଲେ ଶୁଭୁନି?
କହିଲି ଝିଅଙ୍କୁ ଯୋଉଠି ପାଠ ପଢ଼େଇବେ ମାନେ ଆପଣ ସେଇଠି ରହିବେ ନା ନାଇଁ ହଷ୍ଟେଲ୍ ରେ ପାଠ ପଢ଼ାଇବେ।
ନାଇଁ ନାଇଁ ରହିବୁ ରହିବୁ ଏଇଟା ଛୋଟ ଛୁଆ ଟା ସେ‌
ତାପରେ ଗୋଟେ ଛୁଆଙ୍କୁ କଣ ନେଇକିନି ଆଉ ହଷ୍ଟେଲରେ ଛାଡ଼ିବି।
ହୁଁ ହୁଁ ଏଇଟା ଛୋଟ ଛୁଆଟା ରହିପାରିବନି।
ଆପଣଙ୍କର ଖାଲି ଗୋଟେ ଝିଅ ନାଇଁକି?
ହଁ ହଁ ତାଙ୍କର ବି ଗୋଟେ ଝିଅ। ଆମ ବାହାଘର ଏବେ ହେଇଛି ଏଇ ତିନି ବର୍ଷ ସାଢେ ତିନି ବର୍ଷ।
ଆଚ୍ଛା ଆଚ୍ଛା।
ସାଢେ଼ ନାଇ
ହଉ ଆଉ।
ଆଉ କଣ?
ଭଲ ଆଉ ଦି ଜାରେ ଆପଣ ପଡନ୍ତି ନା ନାଇଁ?
ହଁ ହଁ ଭଲ ଭଲ ସେମିତି ଆଉ।
ଏ ସେମିତି କଲେ ମାନେ ଯାହା ହେଲେ ଗୋଟେତ କଣ ଥିବ ନା ଆଉ ଦି ଜଣ ଯାହା ଭଲର ନା ଭଲରେ ରହିଲେ। ସିଏ ସିଏ ତାଙ୍କ ଘର ଛାଡିକି ଆସିଲେ ତମେ ତମ ଘର ଛାଡିକି ଆସିଲ ତମେ ଯଦି ଦି ଜଣ ନାନୀ ଭଉଣୀ ଭଳିଆ ଚଳିବ ତାହେଲେ ଆଉ ନିଜ ନିଜ ଭିତରେ ଝଗଡା ହେଲେ କିଛି ମୂଲ୍ୟ ନାହିଁ।
ହଁ ହଁ ହଁ। ଆଉ କଣ ଆଉ କେତେବେଳେ ଘରକୁ ଆସୁଛନ୍ତି ଅଫିସ ରୁ।
ହଁ ଏଇ ଗଲା ବେଳକୁ ସାତଟା ହେଇଯାଉଚି ଆଉ।
ଓ ହୋ ତମ ଆଡେ ହାତୀ ଭାତି ନାହାନ୍ତି?
ହାତୀ ଅଛନ୍ତି ଏବେ ଏଇ ଦି ତିନି ଦିନ ତଳେ ପୁରା ଡାଇରେକ୍ଟ ଆମ ଘର ବା ନରେ କିନ୍ତୁ ଆମେ କେବେ ଜାଣିିନଥିଲୁ ଯେ ଆମର ହାତୀ ଆସନ୍ତି ବୋଲି। ଛୁଆରୁ ମୁଁ ଆଜିକାଲି କେବେ ଜାଣିନି ହାତୀ ବୋଲି କିନ୍ତୁ ଏବେ ଦିନେ ସବୁ ପଦାରେ ବସିଛନ୍ତି ମୁଁ ଡ୍ୟୁଟିରୁ ଗଲାବେଳକୁ ଆମ ଘର ବାଟରେ ପୁରା ହାତୀ।
ଓଃ ତାହେଲେ ପୁରା ଦେଖିଛନ୍ତି ହାତୀକୁ ନା ନା।
ହଁ ପୁରା ସ୍ପଟ୍ ତାପରେ ଗଲେ ମୋ ମାମା ଯିଏ ସେ ଆମର ବାହାରେ ଘର କାମ ହଉଛି ଗୋଟେ ବାଲି ପଡିିଚି। ତା ଉପର ଖରା ଖରା ହଉଥିଲା ତ। ତାପରେ ପାରିକି ଟିକେ ଶୋଇଥିଲେ।
ହୁଁ।
ସେ କଣ କରିଛନ୍ତି ନା ସେ ଯୋଉ ଗୋଟେ ଶୋଇଛନ୍ତି ତାଙ୍କ ସାଇଡରେ କିନା ହାତୀ ମଡା ପକେଇଲା।
କିନ୍ତୁ ତାଙ୍କୁ ଆଉ ଦେଖିନି।
ହୋଉ ଟିକେ ରଖୁଚି ଝିଅ ଟା କାନ୍ ନ୍ଦିଲାନି ଜୋରେ ସେ ଦୁଷ୍ଟ ମୁଁ କରିବି କରିବି
ହଁ ହଁ।